ହ୍ୟାଲୋ ହଁ କୁହ।
ହଁ ଆମେ ରାମାୟଣ ବିଷୟରେ କଥା ହଉଥିଲେ ନା।
ହୁଁ।
ତ ତମେ କଣ ଜାଣିଛ ରାମାୟଣ ବିଷୟରେ?
ରାମାୟଣ ବିଷୟରେ ତମର ଅଧା ଥିଲା ନା ତମେ ସେଟା ସାରିଦିଅ ମୁଁ କହିଦେବି।
ହୁଁ ତ ରାମାୟଣ। କୁ ଯେତିକି ଭଲ ଜିନିଷ ମିଳେ। ମାନେ ଶୁଣିବାକୁ ମିଳେ ତାଠୁ ଅଧିକ ଦୁଃଖ ବି ଲାଗେ। କାରଣ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ବିନା ଦୋଷରେ ତାଙ୍କୁ ଚଉଦ ବର୍ଷ ତ ଅ ବନବାସ ଯିବାକୁ ପଡିଥିଲା। ତ ସେଇଟା ବି ରାମାୟଣ ଶୁଣିଲେ ଏଇଟା ବେଶୀ ଦୁଃଖ ଲାଗେ ବାକି ମାତା ସୀତା ଯିଏ କିି ଅ ଉଁ ଯିଏ କିି ଅତ୍ୟନ୍ତ ସରଳ।
ମାନେ ବିନା ଦୋଷରେ ରାବଣ ତାଙ୍କୁ ଅ ବୁ ରାବଣ ତାଙ୍କୁ ଉଁ ରାବଣ ତାଙ୍କୁ ହରଣ କରି ନେଇଥିଲା ସତ କିନ୍ତୁ ତାଙ୍କ ସହିତ କି ଛି ବି ଅବମାନନା ବା ତାଙ୍କ ସହିତ କିଛି ବି ଭୁଲ କରିନଥିଲା। ତଥାପି ରାମଚନ୍ଦ୍ର ଲୋକମାନଙ୍କ କଥା ଶୁଣି ତାଙ୍କୁ ପରିତ୍ୟାଗ କରିଥିଲେ। ସେ ବି ପୁଣି ଏ ସୀତା ଯେତେବେଳେ ଗର୍ଭବତୀ ଥିଲେ ତ ରାମଙ୍କ କଥା ଶୁଣି ଲ କ୍ଷ୍ମଣ ତାଙ୍କୁ ନେଇ ଗୋଟେ ବନରେ ଛାଡି ଆସିଥିଲେ। ଘୋର ବନରେ ଛାଡି ସେଠୁ ପଳାୟନ କରିଥିଲେ। ସୀତା ଅତ୍ୟନ୍ତ କାନ୍ଦିଥିଲେ।
ତାଙ୍କ ଅଯୋଧ୍ୟା ରାଜ୍ୟ ରାଜ୍ୟବାସୀ ତାଙ୍କୁ ଅପମାନନା କଲେ ଯେ ଅ ରାବଣ ତାଙ୍କ ପାଖରେ ନେଇକି ରଖିଥିଲା ଯେହେତୁ ତ ସେଥିଲାଗି ରାମ ବି ତାଙ୍କ କଥାକୁ ଅବମାନନା ନ କରି ତା ଙ୍କୁ ନେଇକରି ଗୋଟେ ଜଙ୍ଗଲରେ ଛାଡି ଦେଇକି ଆସିଥିଲେ। ତାଙ୍କର ସେଇ ଜାଗାରେ ସେଇ ଜାଗାରେ ସୀ ତା ଙ୍କର ଅ ମ
ବାଲ୍ମିକି ଆଶ୍ରମ ସେଠି ଥିଲା। ତ ସୀତା ସେଠି କାନ୍ଦି କାନ୍ଦି ଥିଲ କାନ୍ଦିଥିଲେ ତ ବାଲ୍ମିକି ଆଶ୍ରମରେ ଯୋଉମାନେ ରହୁଥିଲେ ତ ତପସ୍ଵିନୀ ମାନେ ସେଠାରେ ତପସ୍ୱୀ ମାନେ ସୀତାଙ୍କୁ ଆସି ଅ ସୀତା ଯାଇ ତପସ୍ ସ୍ମି ନାମ ମାନେ ଯାଇକି ବାଲ୍ମିକି ଗୁରୁଷିଙ୍କୁ କହିଲେ କି କେହି ଜଣେ କା କାନ୍ଦୁଛନ୍ତି ବନରେ ତ ସେଠାରୁ ଅ ବାଲ୍ମିକି ଋଷି ତପସ୍ୟା ବଳରେ ଜାଣିପାରିଲେ କି ଏସବୁ କଥା ରାମଚନ୍ଦ୍ର ଅ ଲୋକ ନିର୍ଯାତନା ଯୋଉ ଗୁ ସୀତାଙ୍କୁ ପରିତ୍ୟାଗ କରି ଅ ଘୋର ବନରେ ଛାଡି ଯାଇଛନ୍ତି ତ ବାଲ୍ମିକି ଯାଇ ସୀତାଙ୍କୁ ତାଙ୍କ ଆସ ଶ୍ରମରେ ରଖିଲେ ତ ସେତେବେଳେ ସୀତା ଗର୍ଭବତୀ ଥିଲେ। ତ ବାଲ୍ମିକି ଆଶ୍ରମରେ ସୀତା ତପସ୍ୱିନୀ ଭାବରେ ଜୀବନ ଯାପନ କଲେ। ତ ରାମ ବି ରାମ ଲୋକ ନିର୍ଯାତନା ପାଇଁ ସୀତାଙ୍କୁ ନି ଛାଡି ଦେଇଥିଲେ ଛାଡି ଦେଇଥିଲେ ତ-
ତ ମୁଁ କହୁଛି। ମୁଁ କହୁଛି ଶୁଣନ୍ତୁ ରାମାୟଣ ହଉଛି ଆମର ଭାରତୀୟ ସଂସ୍କୃତିର ଏକ ପ୍ରମୁଖ ମହାକାବ୍ୟ। ଏହାକୁ ମହର୍ଷି ବାଲ୍ମିକି ଲେଖିଥିଲେ। ଏହି ଗ୍ରନ୍ଥର ଏହି ଗ୍ରନ୍ଥରେ ଆମ ଜୀବନର ସଠିକ୍ ମାର୍ଗ ଧର୍ମ ଓ ନୀ ତି ବିଷୟରେ ଶିଖା ହେଇଛି। ବାକି ଲଅ ଲର୍ଡ ରାମ ଅଯୋଧ୍ୟା ଓ ରାଜକୁମାର ସେ ନିଜେ ପିତାଙ୍କ ଆଜ୍ଞା ମାନି ଚଉଦ ବର୍ଷ ବନବାସ ଗଲେ। ତାଙ୍କ ସହ ଥିଲେ ସୀତା ଓ ଲକ୍ଷ୍ମଣ ତାଙ୍କ ନିଜ ପତ୍ନୀ ଆଉ ନିଜ ଭାଇ ଆ ରାବଣ ସୀତାଙ୍କୁ ହରଣ ହ ହଲ ହରଣ କଲା ପରେ ହନୁମାନଙ୍କ ସହଯୋଗରେ ଆମ ଲଙ୍କା କୁ ଯାଇ ଯୁଦ୍ଧ କ କରୁଥିଲେ। ଶେଷରେ ରାମ ରାବଣଙ୍କୁ ବଧ କରି ସ ସତ୍ୟର ବିଜୟ କଲେ। ବାକି ଆମର ତାଙ୍କ ନିଜ ପତ୍ନୀଙ୍କୁ ସୀତାକୁ ଧରିକି ଆସି
ହୁଁ।
ରାମ ସବୁ ସମୟରେ ଧର୍ମରେ ଚାଲିଥାନ୍ତି ଏହା ଆମର ନିଜ କର୍ତ୍ତବ୍ୟ ପାଳନ କରିବାକୁ ଶିଖା ରାମ ନିଜ ପିତା କଥା ପାଇଁ ରାଜ୍ୟ ଛାଡିଥିଲେ। ଏହା ଆମକୁ ବଡ ମାନଙ୍କୁ ସମ୍ମାନ କରିବାକୁ ଶିଖାଏ। ରାମ ଓ ସୀତା ଭଲ ପାଇବା ଏକ ଆଦର୍ଶ ହୁଁ ରାମ ଓ ସୀତା ଭଲ ପାଇବା ଏକ ଆଦର୍ଶ ଆମ ଏହା ଆମ ବିଶ୍ଵାସ ଓ ସମ୍ପର୍କର ମୂଲ୍ୟ ବୁଝେ। ବାକି କହିବାକୁ ଗଲେ ମିତ୍ରତା ଭକ୍ତି ହଉଛି ହନୁମାନ ହନୁମାନଙ୍କ ଭକ୍ତି ଓ ସେବା ଅଦ୍ଭୁତ ସତ୍ୟ ମି ସତ୍ୟ ମିତ୍ର ସଦା ସହଯୋଗ କରେ। ଜୟ ଶେଷରେ ସତ୍ୟ ହିଁ ଜିତିଲା। ପରମ୍ପରାରେ ପର୍ବପର୍ବାଣିିତ ଆମର ଅଛି ଦଶହରା ରାବଣ ବଧ ଆଉ ଦୀପାବଳି ରାମଙ୍କ ଅଯୋଧ୍ୟା ଫେରା।
ପ୍ରତ୍ୟାବର୍ତ୍ତନ।
ହଁ ଆଉ ଏହା ଆମ ପରମ୍ପରାକୁ ଆଜି ମଧ୍ୟ ଜୀବନ୍ତ ରଖିଛି।
ଆଉ ଏଥିରୁ ଶିଖିବାକୁ ଆମେ ମେନ୍ ଶିକ୍ଷା ପାଇବା ଯେ ସତ୍ୟ କହିବା ବଡ ମାନଙ୍କୁ ସମ୍ମାନ ଦେବା ମିତ୍ରଙ୍କୁ ସାହାଯ୍ୟ କରିବା ଧର୍ମରେ ଚାଲିବା। ରାବଣ ଅ ରାମାୟଣ ଆମକୁ ଶିଖାଏ ଭଲ ମଣିଷ ହେବା। ସଠିକ୍ ପଥରେ ଚୟନ କରିବା ଖରାପ୍ କାମକୁ ଦୂରେ ରହିବା।
ଆ ବାକି ଅ ଆମର ରାବଣ ଯେତେବେଳେ ସୀତାଙ୍କୁ ନେଇ ଯାଇଥିଲେ ଅ ଯେତେବେଳେ ସୀତାଙ୍କୁ ହରଣ କରିଥିଲେ ସେଇ ଟାଇମ ରେ ଅ ଜଟାୟୁଙ୍କ ଯୁଦ୍ଧ ହେଇଥିଲା ରାବଣ ସୀତାଙ୍କୁ ନେଇ ଥିବା ବେଳେ ଜଟାୟୁ ପକ୍ଷୀ ତାଙ୍କୁ ରୋକିଲା। ଜଟାୟୁ ରାବଣ ସହ ଯୁଦ୍ଧ କଲା କିନ୍ତୁ ରାବଣ ତାକୁ ଆହାତ କରିଦେଲା।
ରାମଙ୍କ ଦୁଃଖ ସେଇ ଜାଗାରେ କଣ ଥିଲା ନା ଅ ରାମ ଲକ୍ଷ୍ମଣ ସୀତାଙ୍କୁ ଖୋଜିଥିଲେ।
ଖୋଜିବାରେ ଲାଗିଥିଲେ। ସେମାନେ ଜଟାୟୁଙ୍କୁ ମିଳିଲେ ଜଟାୟୁ ସବୁ କହି କଥା କହି ମୃତ୍ୟୁବରଣ କର ମାନେ ସେଇ ଜାଗାରେ ରାମଙ୍କୁ ଅ ଜଟାୟୁ ପକ୍ଷୀ ସବୁ କଥା କହିଥିଲା ଯେ ରାବଣ ନବାର ହିଁ ଦେଖିଥିଲା ସେ। ତ ସେଇ ଜାଗାରେ ସେ ମୃତ୍ୟୁବରଣ କରିଥିଲେ ରାମଙ୍କୁ କହିସାରିଲା ପରେ।
ଆଉ ଏଠି ରହିଲା ସୁର୍ଗୀବ ସୁଗ୍ରୀବ ଆଉ ହନୁମାନଙ୍କ ସହ ତାଙ୍କ ମିତ୍ରତା ରାବ୍ ରାବଣ ରାମଙ୍କ ସହ ବାନର ସେନାର ମିତ୍ରତା ହେଲେ। ଏଠାରେ ହନୁମାନ ରାମଙ୍କୁ ସହଯୋଗ କରିଥିଲେ।
ହୁଁ।
ସୀତାଙ୍କୁ ଖୋଜିବା ଟାଇମ୍ ରେ ହନୁମାନ ସମୁଦ୍ର ଟପି ଲଙ୍କା ପହଞ୍ଚିଥିଲେ। ସେଠାରେ ଅଶୋକ ବାଟିକାରେ ସୀତାଙ୍କୁ ଦେଖିଲେ ସୀତାଙ୍କୁ ରାମ ଅଙ୍ଗୁଠି ଦେ ଖାଇ ଆସୁ ସନା ଦେଲେ।
ହୁଁ।
ଲଙ୍କା ଦହନ ବାକି କରିଥିଲେ ରାବଣ ସେନା ହନୁମାନଙ୍କୁ ଧରିଲା। ତାଙ୍କ ଅ ଲାଜ ରେ ଆ, ନିଆଁ ଲଗେଇଥିଲା ହନୁମାନ ସେଇ ନିଆଁକୁ ଲଙ୍କାଉ ସେଇ ନିଆଁ ଲଗେଇବା ହନୁମାନ ସେଇ ଆଗରେ ଲଙ୍କା କୁ ଜଳେଇ ଦେଇଥିଲେ।
ହୁଁ।
ରାମ ଅ ବାନର ସେନା ସହ ଲଙ୍କା କୁ ଯିବା ପାଇଁ ସେତୁ ପୁଲ ବନେଇଥିଲେ ବାକି ରାମ ସେତୁ ଯାହାକୁ କୁହାଯାଏ। ଏବେ ବି ସେଇ ସେତୁ ଅଛି, ଯେ ଏମିତି ଏବେ ବି କୁହାଯାଇ ଯେ, ଯୋଉ ପଥର ରେ ଆମେ ରାମ ଲେଖିକି ପୋଖରୀରେ ହଉ କିମ୍ବା ସମୁଦ୍ର ଯାହା ଯୋଉଥିରେ ବି ପକେଇଲେ
ହୁଁ, ଯେତେବେଳେ ଲଙ୍କା କୁ ଯିବା ପାଇଁ ସେଇ ଯଉ ରାସ୍ତାରେ ଯେତେବେଳେ ଗୋଟେ ସମୁଦ୍ର ନା ନଦୀ ଥିଲା ତ ସେ ସେ
ତାକୁ ପାର କରିକି ଯିବା ପାଇଁଲି ତ, ସେଥିରେ ତାଙ୍କୁ ସବୁ ଲାଗି ପଡ଼ିଥିଲେ ବାଲି ଯେ ଯେତେବେଳେ ଫାଷ୍ଟ ଟାଇମ୍ ବାଲି ଯେତେଳେ ବନ୍ଧେଇ ଥିଲେ ତ ସେଇଟା ହେଇନଥିଲା।
ଯେତେ ବାଲି ପକେଇଲେ, ମାଟି ପକେଇଲେ ସବୁ ଭାସି ଗଲା। ତ, ଯେତେବେଳେ ରାମ ଲେଖିକି ପଥର ଇଏ କଲେ ତ ପଥର ବି ଭା
ନା, ଫାଷ୍ଟ ସିମ୍ପଲ ପଥର ପଠେଇ ଦେଇ ପକେଇଥିଲେ ତ ସେଇ ପଥର ବି ନଇନଥିଲା। ଲାଷ୍ଟକୁୁ ହନୁମାନ ହିଁ କହିଥିଲେ ଯେ, ଏଇ ପଥରରେ ଆମେ ରାମ ଲେଖିକି ପଠେଇବା। ତାପରେ ସବୁ ଉମ୍ ହଁ।
ପଥର ଭାସିଲା ତାଙ୍କେ ପୋଲ ପକେଇ ଗଲେ।
ହଁ, ତ ସେମାନେ ସବୁ ଆଣିବା ଟାଇମ ରେ ସେଇ ଜାଗ ସେଇ ସମୟରେ ହିଁ, ଗୋଟେ ରାମଙ୍କ ପାଖକୁ ଆମର ଗୁଣ୍ଡୁଚି ମୂଷା ଯାହାକୁ କୁହାଯାଏ। ସେଇ ଟାଇମ ରେ ଆସିଥିଲା। ତ, ତାଙ୍କ ଗୋଡ଼ ପାଦ ଚିହ୍ନ ରହିଯାଇଥିଲା। ତ ଏବେ ବିି ତାଙ୍କେ ଯ ଯେତେବେଳେ ରାମ ଯେତେବେଳେ ସେଇ ଗୁଣ୍ଡୁଚୁ ମୂଷାକୁ ଆଉଁଶି ଦେଲେ। ତ, ତାଙ୍କର ତିନି ଆଙ୍ଗୁଡ଼ି ଏବେ ବି ଅଛି ସେଇ ଗୁଣ୍ଡୁଚୁ ମଷା ଦେହ ରେ।
ତ, ଏଇଟା ଆମର ଆମେ ବି ଦେଖିଛେ ଏଇଟା ନିଜ ଆଖିରେ ଏଇଟା ତାର ଗୁଣ୍ଡୁଚି ମୂଷା ର ଆ ହାତ ଚିହ୍ନ ଅଛି? ଆଉ ରାମ, ରାବଣ ଯୁଦ୍ଧରେ ରାମ, ରାବଣ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା। ଶେଷରେ ରାମ ରାବଣ କୁ ବଧ କଲେ।
ତାପରେ, ରାମ ସୀତାଙ୍କୁ ପୁଣି ଫେରେଇ ଆଣିିଲେ ପରେ ସେମାନେ ଅଯୋଧ୍ୟାକୁ ଫେର ଫେରିଥିଲେ। ହାଲୋ।
ସୀତା କର ଜନ୍ମ କିପରି ହୋଇଥିଲା?
କାହାର?
ସୀତା ଙ୍କ ର।
ସୀତାଙ୍କ ଜନ୍ମ ତ ଜାଣିନି ସୀତାଙ୍କ ନା?
ଜନକ ଯେତେବେଳେ, ବିଲରେ ହଳ କରୁଥିଲେ। ଚାଷ କରୁଥିଲେ ତ ଗୋଟେ ତାଙ୍କୁ ଗୋଟେ ଜନକ ଙ୍କ ଅ ପ୍ରଜା ଯେତେ ବେଳେ ଚାଷ କରୁଥିଲେ ସେତେ ବେଳେ ତାଙ୍କୁ ଗୋଟେ ଥଳି ମାନେ ଗୋଟେ ସିନ୍ଧୁକ ମିଳିଲା। ତ ସେ ସିନ୍ଧୁକ ରେ ସୀତା ଥିଲେ। ଯେହେତୁ ଜନକଙ୍କ କିଛି ସନ୍ତାନ ନଥିଲା ତ ସେ ସିନ୍ଧୁ ସେଇ ସିନ୍ଧୁ କରୁ ସେଇ ସୀତା ବାହାରିଥିଲେ ତ ଯେହେତ ତୁ ଜାନ୍‌ ମାନେ ଜନକଙ୍କ କନ୍ୟା ହେଇଥିବାରୁ ତାଙ୍କୁ ସେ ତାଙ୍କ ନାଁ ଜାନକୀ ହୋଇଥିଲା।
ଆ ଶୀତ ମାଟିରୁ ମାନେ ମାଟିରୁ ବା ପୃଥିବୀରେ ମିଳିଥିଲେ ଯୋଉ ହଁ ଯୋଉ ଚାଷ କରିବାକୁ ଯାଇଥିଲ ବୋଲି ତମେ କହୁଛ ତ ସେଇ ଭିତରୁ ମିଳିଥିଲେ ବୋଲି ତାଙ୍କୁ ଭୂମିର କନ୍ୟା ବୋଲି ବି କୁହାଯାଏ। ବା ଭୂମି ଦେବୀଙ୍କ ଝିଅ ବୋଲି ବି ମନାଯାଏ। ଯେ ରାଜା ଜନକ ସେଇ ଶିଶୁକୁ ନିଜ ଝିଅ ଭାବରେ ଗ୍ରହଣ କରିଥିଲେ ଆଉ ତାଙ୍କୁ ଅତ୍ୟନ୍ତ ସ୍ନେହ ବି ସ୍ନେହରେ ବି ପାଳିଥିଲେ ଲାଷ୍ଟ କୁ ତାଙ୍କର ନାମକରଣ ଯେ ଯେତେବେଳେ କରିଥିଲେ ତ ସେଇ ଟାଇମରେ ତାଙ୍କର ନାମ ଦେଇଥିଲେ ସୀତା। ଚାଷ କରିବା ବେଳେ ଯେ ରେ ରେଖା ହୁଏ ତାକୁ ଶୀତା କୁହାଯାଏ। ସେଇ ଟାଇମ୍ ତାଙ୍କୁ ମିଳିଥିଲେ ଯେହେ ଯେହେତୁ ସେ ତାଙ୍କ ନାମ ନାମକରଣ ସୀତା ବୋଲି କରିଥିଲେ।
ଆଉ ବାକି ସାରାଂଶରେ କହିବାକୁ ଗଲେ ସୀତା ମାନବ ଭାବେ ଜନ ନ ନେଇ ମାଟିରୁ ମିଳିଥିବା ଦିବ୍ୟା କନ୍ୟାକୁ ସୀତା ବୋଲି ମନାଯାଏ।
ହୁଁ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଲୋ ହଲୋ।
ହଁ ହଁ।
ହଁ ଶେଷରେ କଇବ୍ ଶେଷରେ କହିବାକୁ ଗଲେ ରାମାୟଣ କେବଳ ଗଳ୍ପ ନାହିଁ ଆମ ପୂର୍ବ ପୁରୁଷଙ୍କ ଦିଆଯାଇଥିବା ଅମୂଲ୍ୟ ଧାର ଧାର ଘର ଆମେ ସମସ୍ତେ ଏଇ ଶିକ୍ଷାକୁ ଆମ ଜୀବନରେ ଲାଗୁ ରହିବେ ର କରିବା ଉଚିତ୍‌ ଆମେ ଭୁଲ ବା ଟରେ ନ ଯାଇକି ଠିକ୍ ବାଟରେ ଯିବନି ଠିକ୍ ଅଛି ଟାଇମ୍ ହେଇଗଲାଣି ତ
ହଁ।